ହାଲୋ।
ହାଲୋ ବନ୍ଧୁ କୁହ କଣ କରୁଚ?
ମୁଁ ଏଇଠି ବସିକି ନବମ ଆନିଭର୍ସରୀ ଆଜି ତ ତେଣୁ ମୁଁ ଆଜି ପାଳନ କରୁଥିଲି। ଆଉ ଆପଣ?
ଓହୋ ତମର ତାହେଲେ ପାଳନ କରୁଚନ୍ତି।
ଆଜ୍ଞା ପାଳନ କରିବାକୁ ପଡୁଚି। ଆଜି ଟିକିଏ କେତେ ଦିନି ହେଲା ମୁଁ ପାଳନ କରିନଥିଲିତ। ତେଣୁ ଟିକିଏ ଆଜି ମନ ହେଲା।
ଓହୋ ହ କରନ୍ତୁ ଖୁସିରେ ରୁହନ୍ତୁ ମୁଁ ଏବେ ସାଙ୍ଗେ ସାଙ୍ଗେ ଖାଇକି ଆସିଲି ତ। ତ ଟିକିଏ ଡେରି ହୋଇଗଲା ଆପଣଙ୍କ କଥା ଟି କଲ୍ ଟି ଉଠେଇବାରେ ଆଉ।
ଓହୋ ମୁଁ ତ ଏପଣ ତ ଖାଇ ମଧ୍ୟ ନାହିଁ ଆପଣ ଯାହା ହୋଉ ଖାଇ ତ ସାରିଚନ୍ତି।
ଆପଣ ଖାଇବେ କେତେବେଳେ?
ମୋର ଖାଇଲା ବେଳକୁ ତ ଆପଣ ଜାଣିଚନ୍ତି ତିନିଟା ହୋଇଯିବ ଆଉ।
ଓହୋ ତିନିଟାରେ ଖାଇକି ତାପରେ ଶୋଇବେ ବୋଧେ।
ନା ନା ତାପରେ ଆଉ ଶୁଆସୁଇ ନାହିଁ। ଯାଇକି ଆମର କାମ କରିବା ପୁଣି ଅନ୍ୟ ବନ୍ଧୁଙ୍କ ସହ ଟିକିଏ କାମ ଥିଲା ତ ମୋର ତେଣୁ ସେଥିରେ ଟିକିଏ ବ୍ୟସ୍ତ ଜୀବନ୍ତ ରହିଯିବି ଆଉ।
ହଁ ଆପଣେଇ କଣ କହୁଥିଲେ ଧମକ ଅଛି ପୁଣି
ହଁ ସେଥିପାଇଁ ତ ସେଥିପାଇଁ ତ ଟିକିଏ ବ୍ୟସ୍ତତା ରହିବାକୁ ପଡୁଛି କଣ କରିହବ।
ଆପଣଙ୍କ ସେପଟେ ବର୍ଷା ହୋଇଚି କି?
ଚଁ। ନା ବର୍ଷା ତ ହୋଏନାହିଁ। କିନ୍ତୁ ବର୍ଷା ପାାଗ ଉଠେଇଚି। ଦେଖା ଯାଉ କଣ ହୋଉଚି ବର୍ଷା ଯଦି ହୁଏ ତ ବହୁତ୍ ଭଲ କଥା ଟିକିଏ ହୁଅନ୍ତା। କିନ୍ତୁ ସନ୍ଧ୍ୟାବେଳେ ଯେପରି ବର୍ଷା ନହୁଏ। କାରଣ ମୋର ସନ୍ଧ୍ୟାରେ ଟିକିଏ ଜରୁରୀ କାମ ଅଛି।
ହଁ ସେଇଟା ତ ମୁଁ ବି ଜାଣିଚି ଆପଣଙ୍କ ଜରୁରୀ କାମ ଅଛି। ମୋରି ମଧ୍ୟ ଏକ ଜରୁରୀ କାମ ଅଛି। ତ ନହୋଉ ଏମିତି ଛାଡ଼ିଯାଉ ମୋତେ ଲାଗୁନି ହେବବୋଲି। ଏମିତି ପାଗ ରହି
ନା।
ହଁ ମୋର ବି ଜରୁରୀ କାମ ଅଛି।
ଆଚଛା ଓହୋ ତେବେ ତ ବହୁତ୍ ଭଲର କଥା ଏକା ବେଳେ ଦି ଜଣ କାମ ସାରି ଦେଇ ପଳେଇବା। ଆଉ ନା କଣ କହୁଚନ୍ତି?
ହଁ ଆପଣ କାମ ସାରନ୍ତୁ। ମୋର ବି କାମ ସରିକି ଆମେ ଦେଖାହେବା ଆଉ ଅନ୍ୟ କୌଣସି ଥିବ କରିବା ଆଉ।
ଆଚ୍ଛା ହଉ ଆଉ ଆପଣଙ୍କର ଆଜି କଣ କଣ ଖାଇଲେ କଣ କହୁଥିଲେ ଖାଇଛନ୍ତି ବୋଲି କଣ ଖାଇଲେ ଆଜି?
ମୁଁ ଖାଇଲି ସେଠୁ ହୋଇଥିଲା ଭାତ ଡାଲି ଭଜା ଆଉ ଆଚାର।
ବାଃ ଇଏ ତ ବେଶ୍ ଭଲ ଖାଦ୍ୟ। ବେଶ ସ୍ବାଦୁ କର। ଏବଂ ଭଲ ହାଲକା ଜିନିଷ ଖାଦ୍ୟ। ପେଟ ମଧ୍ୟ କିଛି ଖରାପ୍ ହବାର ଡର ନାହିଁ।
ଆପଣ ଆଚାର ଖାଇବେ କି? ମୁଁ ମାମୁଁ ଘରୁ ମୋର ଆଚାର ଆଣିଥିଲି ଭଲ ସୁଆଦୁ ଲାଗୁଚି।
ଭଲ ସୁଆଦ ଲାଗୁଚି ନା?
ହଁ ଆପଣ ଖାଇବେ?
ନା ନା ଆଚାର ଅତି କହିବାକୁ ଗଲେ ମୋର ଏତେ ପ୍ରିୟ ନୁହଁ ଯେ ସେଥିପାଇଁ ମତେ ଏତେ ଭଲ ଲାଗେ ନାହିଁ ଆଚାର।
ହଁ ହଁ ହଁ ହଉ ଠିକ୍ ଅଛି ଆପଣ ଯେତେବେଳେ କହିବେ ମୁଁ ସେ ସେତେବେଳେ ଆପଣଙ୍କୁ ଦେଇଦେବି ଯେ ଯେତେବେଳେ ଆପଣଙ୍କୁ ଇଚ୍ଛା ହେବ ଯଦି
ହଁ କୋଉ ଆଚାର ଆପଣ ଆଣିଚନ୍ତି କି ମାମୁଁ ଘରୁ?
ମୁଁ ଆଣିଥିଲି ଏଇ ଆମ୍ବୁ ସୋଡ଼ା ଆଚାର।
ଓହୋ। ଆମ୍ବସଡା ଆଚାର ତ ମୁଁ ଜାଣିଛି କିନ୍ତୁ ମତେ ଏତେ ଭଲ ଲାଗେ ନାହିଁ ତାହା। କେଜାଣି ଜାଣିନି କଣ ପାଇଁ? ହେଲେ ଭଲ ଲାଗେନି ଆଉ।
ହଁ ଯାହାର ବି ଯାହା ପସନ୍ଦ ଥିବ। ଆପଣଙ୍କୁ ସେତେ ଭଲ ଲାଗୁନଥିବ। ସେମିତି ଆଉ କଣ କରିପାରିବା।
ହଁ। ମୋତେ କହିବାକୁ ଗଲେ ଆଚାର ହିଁ ଟୋଟାଲି ଭଲ ଲାଗେ ନାହିଁ। ଯଦି ମାନେ କିଛି ନଥାଏ ତେବେ ହିଁ, ଯଦି କିଛି ନଥାଏ ତେବେ ହିଁ ମାନେ ମୋର ମନେ ଆଚାର କଥା କିନ୍ତୁ ନହେଲେ ଏମିତି ନିତିଦିନ ଜୀବନରେ ତ ମୁଁ କେବେ ଆଚାର ଖାଏ ନାହିଁ। ମତେ କହିବାକୁ ଗଲେ ଯୋଉ ଭଲ ଲାଗେ ଯୋଉ ଆପଣ ଦେଖିଥିବେ ଚିଙ୍ଗ୍ସର ଗୋଟେ ଆସେ। ଗୋଟେ ସସ୍ ଭଳିଆ ଗୋଟେ ଆସେ, ରାଗ ରାଗ ଲାଗେ।
ହଁ ଲେମ୍ବୁ ଆଚାର କଥା କହୁଛନ୍ତି ତ।
ନା ନା ଲେମ୍ବୁ ଆଚାର ନୁହେଁ। ଗୋଟେ ସିଏ ଗୋଟେ ପକେଟ୍ ରେ ହେଇକି ଆସେ। ଦଶ ଟଙ୍କିଆ ପକେଟ୍ ଗୋଟେ ହେକି ଆସେ।
ହଁ ବୁଝିପାରୁଛି। ବୁଝିପାରୁଛି। ଓ ଆପଣ କି ଯାହା ପସନ୍ଦ ଆପଣ ଗ୍ରହଣ କରନ୍ତୁ, ମୋରି ଯା ପସନ୍ଦ ମୁଁ ଗ୍ରହଣ କରୁଛି।
ଆଜ୍ଞା। ଆଉ ଆପଣଙ୍କର ପିତା ମାତା ସବୁ କଣ କରୁଛନ୍ତି?
ହଁ ସେମାନେ ତ କେତେ ଆଗରୁ ଖାଦ୍ୟ ଗ୍ରହଣ କରି ଶୋଇଲେଣି। ମୁଁ ଖାଲି ଏବେ ସାଙ୍ଗେ ସାଙ୍ଗେ ଗାଧୋଇ ଆସିଲି ତ, ସେଥିପାଇଁ ମୋର ଡେରି ହେଲା।
କିନ୍ତୁ କଥାରୁ ମନେ ପଡିଇଲା, କି ମୁଁ ଶୁଣୁଥିଲି ଆପଣଙ୍କ ପିତା ଆପଣଙ୍କର ମାନେ ବାହାଘର ପ୍ରସ୍ତାବ ପାଇଁ ଚିନ୍ତିତ କରୁଥିଲେ। ଆପଣ ଯଦି କୁହନ୍ତେ, ମୁଁ କିଛି ଆପଣଙ୍କ ପାଇଁ ବୁଝାବୁଝି କରିଦିଅନ୍ତି।
ହଁ ତାହା ବି ଚିନ୍ତା କରୁଥିଲେ। ଯେହେତୁ ବୟସ ବଢ଼ିଲାଣି। ତ ଆପଣ କିଛି ଆପ ଆପଣଙ୍କ ଦୃଷ୍ଟିରେ ସେମିତି କେହି ଅଛନ୍ତି କି? ଆପଣ ମୋତେ କହିପାରିବେ।
ଆପଣଙ୍କ ତ ସାହୁ। ତେଣୁ ସାହୁ ଘର ଅଛନ୍ତି ବହୁତ୍। ଚିହ୍ନା ଅଛନ୍ତି। ଯଦି ମୁଁ ହେବ ଚିହ୍ନା କରେଇଦେବି କଥା କରେଇଦେବି ଆପଣଙ୍କ ସହ।
ନିଶ୍ଚିନ୍ତ ନିଶ୍ଚିନ୍ତ। ମୁଁ ମଧ୍ୟ ଖୁସି ହେବି। ଆପଣ କରେଇ ଦିଅନ୍ତୁ। ତ ବହୁତ୍ ଜଲ୍ଦି। ସେମିତି ତାହେଲେ ବାପାଙ୍କର ବି ଚିନ୍ତା ଯିବ। ମୋର ବି ଯିବ।
ହଁ। ମତେ ଖାଇବାକୁ ତ ମିଳିଯିବ ଭୋଜି ଆଉ କଣ? କିନ୍ତୁ ଭୋଜି ଟି ବହୁତ୍ ଭଲ କରିବେ। କଞ୍ଜୁସି କରିବେନି।
ଆପଣଙ୍କୁ ଡାକିବିି ନାଇଁ। ମୁଁ ମୋର ଅଲଗା ଏକୁଟିଆ କରିଥିବି। ଆପଣଙ୍କୁ ଡାକିବାର ମୋର ଇଚ୍ଛା ନାହିଁ।
ଆରେ ବା! କି କଥା କହୁଛନ୍ତି ଆପଣ? ଆପଣଙ୍କ କଥା ଶୁଣି ମତେ ଏତେ ଜୋର ହସ ଲାଗୁଛି ଯେ
ହଏ ଏଥିରେ ହସିବା କଥା କଣ ଅଛି। ଆ ଆପଣଙ୍କୁ ଡାକିବିନି। ଆପଣ ଡାକିଲେ ଆପଣ ମୋର ସବୁ ଖାଦ୍ୟ ଖାଇଦବେ। ଆଉ କିଛି ପଇସା ବି ଦେବେନି।
ଓହୋ। ଆପଣ କଣ ମତେ କଞ୍ଜୁସ୍ ଭାବିଥିଲେ ନା କଣ?
ହଁ ସେଇଭଳି କିଛି ଆପଣ ଭାବିଲେ ବି ସେ ଭୁଲ ନ ହୁଅନ୍ତା।
ଆରେ ବା କି କଥା କହୁଛନ୍ତି ଆପଣ? ମୁଁ କାହିଁକି ସବୁ ଖାଇଦେବି। ମୁଁ କଣ ଏତେ ପେଟୁଆଟେ ଆପଣଙ୍କୁ ଲାଗୁଛି?
ହଁ ଆପଣ ତ ସେମିତି ଆଗରୁ ଥିଲେ। ଏବେ ଟିକେ ପତଳି ଯାଇଛନ୍ତି।
ଆରେ ନା ନା ସେମିତି ନୁହେଁ। ମୁଁ ଆଗରୁ ଥିଲି ହଁ ମାନୁଛି। କିନ୍ତୁ ଏବେ ଆଉ ସେ ସବୁ ନାହିଁ। ଏବେ ମୁଁ କହିବାକୁ ଗଲେ ମାନେ ନିଜକୁ ବଦଳି ସାରିଲାଣି। ଆଉ ଖାଇବା ପ୍ରତି ଏତେ ଇଏ ନାହିଁ, ମୋର ଆଉ ରୁଚି ନାହିଁ ଆଉ।
ଆପଣଙ୍କ ପାଖରେ କିଛି ଚଢ଼େଇ ମାନେ ଅଛନ୍ତି ବୋଧେ?
ନା ଚଢ଼େଇ ଆପଣ ମାନଙ୍କ ପାଖରେ ଅଛନ୍ତି। ମତେ ଆପଣଙ୍କର ଚଢ଼େଇ କର କୁହୁ କୁହୁ ଶବ୍ଦ ଶବୁ ଅଛି।
ଆଉ ମତେ ବି ଗାଡି ମଟର ଶୁଣା ଯାଉଛି ଆପଣ ବୋଧେ କୌଣସି ବାହାର ଜାଗାରେ ଅଛନ୍ତି।
ନା ନା ବାହାରେ ନୁହଁ ସେ ଘର ମାନେ ଘର ପାଖରେ ହିଁ କିଛି ଯାନବାହାନ ଆମର ଯିବା ଆସିଆ କରନ୍ତି ଯେହେତୁ ଆମର ରାସ୍ତା ଉପରେ ଘର ଆପଣ ଜାଣିଥିବେ।
ହଁ ଅ ହଁ। ହଁ ମୁଁ ଜାଣିଛି ତ କଣ କରିପାରିବା ଆଉ ମୋର ତ ଘର ଆଖପାଖରେ ଗଛ ଅଛି। ସେଥିପାଇଁ ଚଢ଼େଇ ଶବ୍ଦ ଶୁଣାଯାଉଥିବ ଆଉ।
ଆଜ୍ଞା ସେଥିପାଇଁ କଣ କରିପାରିବା ଦି ଜଣଙ୍କର ତ ଆମର ଅସୁବିଧା ଏବେ ଚାଲିଛି। ଆଉ କଣ ବା କରିହବ ନା କଣ କହୁଛନ୍ତି?
ହଁ ସେଇଟା ବି ସତ କଥା କିନ୍ତୁ ଆପଣଙ୍କ ଘର ପାଖରେ ଗାଡି ମଟର ବି ତ ବେଶୀ ଚାଲୁଛି ବୋଧେ।
ହଁ ଗାଡି ମଟର ତ ବେଶୀ ହିଁ ଚାଲୁଛି ଆମର ଏପଟେ। ଆପଣଙ୍କର ଚାଲୁନାହିଁ କି ଏତେ।
ନାଇଁ ଆମେ ଟିକେ ଗୋଟେ ଭିତର ଜାଗାରେ ଅଛୁ ତ ଯୋଉ ଚାରି ଆ ଆଖପାଖରେ ଗଛ ଲତା ସବୁ ଅଛି ସେଥିପାଇଁ ଏତେ ଶବ୍ଦ ଆସୁନାହିଁ।
ଓହୋ ଆଉ ଆପଣ କଣ ମାନେ ନବମ ଆନିବର୍ଷରୀ ପାଳନ କରିବେନି ବୋଧେ ଏଥରକ।
ନାଇଁ ମୁଁ କରିବିନି ମୁଁ ଆଉ ସେସବୁ କରୁନାହିଁ।
ଓହୋ ତେବେ ତ ବେଶ ଭଲ କଥା। କହିବାକୁ ଗଲେ ଏହା ଗୋଟେ ପ୍ରକାର ନିଶା ହୋଇଯାଇଥିଲା କିନ୍ତୁ ଯାହା ହଉ ଏବେ ତାର ଆଉ ଅଭ୍ୟାସ ନାହିଁ।
ସେ ବହୁତ ଆଗରୁ ଛାଡ଼ି ସାରିଲେଣି। ଆଉ ତାପରେ ମୁଁ ଅନେକ କାମ କରୁଥିଲି ଘର ଲୋକ ଯେହେତୁ ଗାଳି ମନା କରୁଛନ୍ତି ଗାଳି ବି କରୁ ତ ସେଥିପାଇଁ ଆଉ କରୁନାହିଁ।
ତାହା ତ ବେଶ ଭଲ କଥା ଆପଣଙ୍କ ଶରୀରକୁ ଯଦି ଦେଖିବାକୁ ଯିବେ ତେବେ ଆପଣ ନ କହିବାଟା ହିଁ ଭଲ ମନ ଅବଶ୍ୟ କରୁଥିବ ମୁଁ ଆପଣଙ୍କୁ ଜାଣିଛି ଯେହେତୁ ଆପଣ ବହୁତ ପୁରୁଣା ଖେଳାଳି ଥିଲେ। ତେଣୁ କିନ୍ତୁ ତଥାପି ବି ଆପଣ ଏବେ ଛାଡ଼ିଦବାଟା ହିଁ ଆପଣଙ୍କ ପାଇଁ ଏବଂ ଆପଣଙ୍କର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ଲାଭଦାୟକ ହେବ।
ନାଇଁ ପ୍ରଥମେ ପ୍ରଥମେ ମନେ କରୁଥିଲା କିନ୍ତୁ ଏବେ ଆଉ ମନ କରୁନାହିଁ। କିଛି ଭିଡିଓ ଦେଖି ଶାନ୍ତି ହେଇଯାଉଛି।
ବା ଆପଣ ଭିଡିଓ ଦେଖି ମନ ଶାନ୍ତି କରିଦଉଛନ୍ତି।
ହଁ ଆଉ କଣ କରିପାରିବି ଘର ଲୋକ ଯଦି ମନା କରୁଛନ୍ତି ତାଙ୍କ କଥା ମାନିବାକୁ ପଡିବ।
ତା ଅର୍ଥ କଣ ଆପଣଙ୍କ ଘରେ କଣ ଭିଡ଼ିଓ ଦେଖିବାକୁ ଆଲାଓ କରିଦଉଛନ୍ତି।
ହଁ ସେଇଟା ତ ଅଳ୍ପ ସମୟ ପାଇଁ ମୁଣ୍ଡ ଉପରେ ତାର କିଛି ପ୍ରଭାବ ତ ପଡ଼ିବନି।
ଓହୋ। କିନ୍ତୁ ତଥାପି ତାହା ମଧ୍ୟ ଭଲ କଥା ନୁହେଁ। ଦେଖିବେ ଆପଣ ଯୋଉଥିରେ ଆପଣଙ୍କୁ ଶାନ୍ତି ମିଳୁଛି ଦେଖିବେ ସେଇ ସବୁ ଜିନିଷ ହଁ ସବୁଠୁ ଖରାପ ଜିନିଷ ହୋଇଥାଏ।
ସେମିତି ହେଲେ ତ ମୋତେ ଖାଦ୍ୟ ଗ୍ରହଣ କଲେ ଶାନ୍ତି ମିଳୁଛି ତା ବୋଲି କଣ ମୁଁ ଖାଦ୍ୟ ଗ୍ରହଣ କରିବା ଛାଡ଼ିଦେବି କି?
ଆରେ ନା ନା ଆପଣ ମୋ କଥା କଥାର ଭୁଲ୍ ଅର୍ଥ ବୁଝିଦେଲେ ଆପଣ ମୋ କହିବାର ଅର୍ଥ ସେୟା ନଥିଲା।
ହ ହଉ ଛାଡ଼ନ୍ତୁ ସେ ଯଉ ବି କଥା ହଉ ସେସବୁ ତ ଆଉ କରୁନାହିଁ ଆପଣ କଣ ଖାଦ୍ୟ ଗ୍ରହଣ କରିବେନି।
ହଁ ଖାଦ୍ୟ ଗ୍ରହଣ କରିବି କିନ୍ତୁ ଆଉ ଟିକେ ସମୟ ପରେ କାରଣ ମୁଁ ଏବେ ହିଁ କିଛି ସମୟ ପୂର୍ବରୁ ଚୁଡ଼ା ଖାଇଥିଲି ତେଣୁ ଏବେ ଆଉ ଇଚ୍ଛା ନାହିଁ ପେଟରେ ଜାଗ ମଧ୍ୟ ନାହିଁ ଆଉ।
ଆପଣ ତ କେତେବେଳୁ ଖାଇଥିଲେ ଏତେ ସମୟ ହେଲାଣି ଆପଣଙ୍କ ପେଟରେ ଜାଗା ହୋଇନାହିଁ।
ନା ମୁଁ ତ ସେଇ ଏଗାର ଟା କି ସାଢେ ଏଗାରଟାରେ ହୁଏତ ଖାଇଥିବି ନା ତେଣୁ ଏବେ ଜାଗା ନାହିଁ ଆଉ ଯାଇକରି ତିନିଟା।
ହଉ ଠିକ୍ ଅଛି ତିନିଟା ବେଳେ ଖାଦ୍ୟ ଗ୍ରହଣ କରନ୍ତୁ ଖାଇକି ଶୋଇପଡିବେ ନହେଲେ ଅନ୍ୟ ଆପଣ ଜେ କାମ ଥିଲା ସେ କାମ କରିବେ।
ହଁ ନିଶ୍ଚିନ୍ତ ଆଉ ମୁଁ ତ ଆପଣଙ୍କ ସହିତ କଥା ହୋଇ ହୋଇ କେତେବେଳେ ବି ଦଶ ମିନ୍ଟି ବି ହେଇଯିବ ମୋର ତାହା ମାନେ ମୁ ଦେଖିବାକୁ ମାନେ ମୋ ରାଣ ମୋର ଆଉ ମନେ ନାହିଁ ଆଉ।
ହଁ ତାବି ଠିକ୍ କଥା ଆଉ ମୋର ବି ଶୋଇବା ସମୟ ହେଇଗଲାଣି ମୁଁ ବି ଯିବି ଆପଣ ସହିତ ତ କିଛି ସମୟ କଥା ହେଲା ପରେ ମୋର ବି ଧାନ ଅଛି ସେସବୁ ଉପରେ ଯଦି ଠିକ୍ ସମୟରେ ନିଦ୍ରା ଗ୍ରହଣ ନକଲେ ତାହେଲେ ଦେହ ବି ମୋର ଯେହେତୁ ଖରାପ୍ ଆପଣ ଜାଣିଚନ୍ତି। ତ ଅସୁବିଧା ହେଇପାରେ।
ନିଶ୍ଚିନ୍ତ ନିଶ୍ଚିନ୍ତ। ତେବେ ଆପଣ ଯାନ୍ତୁ କଣ ଶୁଆ ଶୁଇ କରିବେ ନା କଣ କରିବେ ଏବେ?
ନାଇଁ ମୁଁ ଟିକେ ବିଶ୍ରାମ ନେବାକୁ ଏଇଠୁ ଯିବି।
ଆଉ ବିଶ୍ରାମ ନେବାକୁ ଯିବେ ଆଉ ଶୋଇବା ଅର୍ଥରେ ପା ପା ମାନେ ପାର୍ଥକ୍ୟ କଣ ରହିଲା ଆଉ।
କିଛି ନାହିଁ ଏକା କଥା ହଉ ଠିକ୍ ଅଛି ମୁଁ ବିଶ୍ରାମ କରିବାକୁ ଯାଉଛି କରିସାରିଲା ପରେ ଆପଣ ହଇତ ଯେତେବେଳେ କାମ ଥିବ ମୁଁ ଆପଣଙ୍କ ସହିତ କଥା ହେବି ଏବେ ମୁଁ ଯାଉଛି ଆପଣ ଯାନ୍ତୁ ଖାଦ୍ୟ ଗ୍ରହଣ କରିବେ ଆଉ।
ହଁ ମତେ ମଧ୍ୟ ଲାଗୁଛି କି ଆପଣ ନିଦ୍ରାରେ ବହୁତ କଥାବାର୍ତା ହେଉଛନ୍ତି ତେଣୁ ଆପଣ ଯାଆନ୍ତୁ ଖାଇଦେବେ।
ହଉ ଠିକ୍ ଅଛି।